ହଉ ନା ମୁଁ ମୁଁ ଭାଇ କହୁ ଯିବି। ନମସ୍କାରେ।
ହଉ ସାର୍ ଆପଣଙ୍କ ଘରଟା ସାର୍ କୋଉଠି?
ଆମେ ଯାଜପୁର ଯାଜପ ରୋଡ୍।
ଓହୋ। କଣ ଖାଇଥିଲେ ସାର୍ ଆଜି ଆପଣ?
କଣ କହିଲେ?
କଣ ଖାଇଥିଲେ ଆଜି?
ଆମର ଭେଜି ମୁଁ ଭେଜିଟେରିଆନ ଏ ଜଷ୍ଟ ଏଇ ଖାଦ୍ୟ ଜଷ୍ଟ ଖାଇବା, ଖାଇ ସାରିକି ଏଇନା ଉଠୁଛି।
ଏତେ ହେ ଲେଟ୍ ରେ ଖାଉଛନ୍ତି ଆପଣ?
ନା, ନା ଲେଟ୍ ରେ ନୁହେଁ ଦେହଟା ଭଲ ନାହିଁ ଏ ଯଉ ଜି ଜି ଟା ହେଲା ବର୍ଷା, ବର୍ଷା ତମର ସେଠି ତମର ତମର କୋଉ ଏରିଆ?
ଆମର ଏଇଟା ଶୁଣିଥିବେ ଏଠି ଯାଜପୁର କହୁଛନ୍ତି। ଆମର ଆନ୍ଦପୁର ପାଖରେ ଏଇଠି ଶୁଣିଥିବେ ବରିପାଳ।
ଆଉ ବରିପାଳ ହଁ, ଆଛା। ଏ ଆର୍ଯ୍ୟ ଉଁ, ହୁଁ, ହୁଁ।
ଆସିଛନ୍ତି ବୋଧେ ଏପଟେ କୁଆଡେ।
ଗହିପାଳ ମୋ ସାହି ଶୁଣିଛ ନା ଯୋଉ ଗୁଡା ମୋ ସାଙ୍ଗ ଗୁଡା ସବୁ ସେଇଠି ଅଛନ୍ତି, ବନ୍ଧୁ ଘର ସେଇଠି ଅଛି ସବୁ।
ଦିଖାଆ ସାର୍ ଟିକେ ନାଁ ଜଣଙ୍କର କହିଲେ ଦେଖଆ କାଳେ ଚିହ୍ନୀ ଥିବି।
ଏ ଯୋଉ ତୁ ତମ ଆରୋଗ୍ୟ ସେଣ୍ଟର କରିନି ଗୋଟେ ଅରବିନ୍ଦ ବୋଲି ଗୋଟେ ପିଏ ଟେ କରିଛି କୋଚିଆ ନେଣ୍ଡି ଏ ଯୋଉ ଭିତରକୁ ଆଉ ଯୋଉ କଣ ହବ ସେଇ ଯୋଉ ଇଏ ଯୋଉ କରିନି ହୋମଓପାଥି କ୍ଲିନିକ୍
ହଁ, ହଁ।
ଜାଣିଛ ଅରବିନ୍ଦ ଅରବିନ୍ଦ ତା ନା ଅରବିନ୍ଦ ଶତପଥି। ସେନାପତିରେ ତାର ଫିଲ୍ଡିଂ ଥିଲା। ଏବେ ସିଏ କରିଛି ସବୁବେଳେ ମୁଣ୍ଡରେ ସିନ୍ଦୁର ମାରିକି ନଣ୍ଡା ହେଇକି ସିଏ ପୁରା ଗୋରା ହେଇ କି ନଣ୍ଡଆ ହେଇକି
ହଁ, ସାର୍ ଚିହ୍ନିଁଲି, ଚିହ୍ନିଁଲି ହଁ।
ଆଉ କୋଚିଆନେଳି ସେଟା ବା ଆମର ବନ୍ଧୁ ବାନ୍ଧବ ଘର। କୋଚାଆନେଳି ଟା ଆମ ବନ୍ଧୁ ଆଉ ଦେଓ ଗାଁ ରେ ଆମର ସବୁ ବନ୍ଧୁ। ଆମ ହର୍ଟିକଲଚର ସାର୍ ତାଙ୍କ ଘରଟା ହଉଛି ଆମ ଯୋଉ ସାର ଅଛ ଅଛନ୍ତି। ଆମର ଗୋଟେ ଛୋଟ ମୋଟ ଏନ ଜି ଓ ଟେ ଅଛି। ସେଥିରେ ଆମ ସାର୍ ଯିଉ ଅଛନ୍ତି ସେ ସାରଙ୍କ ଘର ଟା ସେଇ ଯୋଉ ଦରି ପାଳ ପାଖରେ ଗୋଟେ ଅଛି, ହଳଦୀଗଣ୍ଠି ନା କଣ ଗୋଟେ କଣ ଅଛି।
ଦରି ପାଳ ଦଡ଼ି ଦଡ଼ିପାଳ ପାଖ ରେ ତ ସାର୍ କି ହଁ, ହଁ। ଦଡିପାଳ ପାଖରେ ମଝିପାଳ।
ହଳଦୀପଣ୍ଠି, ହଳଦୀ କଣ୍ଠି ନା କଣ ଗୋଟେ ଅଛି।
ହଳଦୀ କଣ୍ଠି
ପଚାରିବ ହଳଦଦୀ କଣ୍ଠି କଣ ସେ ଗାଁ ଟା? କଲଟି କତିବ ନା କଣ ସେ ଗାଡ଼ି, ମାଡି ପାଖରେ।
ନ ନା ସାର ସେଠି ତ କାଇଁ ଏମିତି ଆମ୍ପ ଆମ୍ପର ଅଛି।
କୁଆଡ଼େ ଅଲଗା ଆଡେ ପଳେଇ ଆଇଲଣି ସେଠି ଆଠ ଦଶଟା ଘର ଅଛି। ଦ ସେଟା କଣ ନା ହଳଦୀ ଗଣ୍ଠି ନା କଣ ନାଁ ଟା ମୋର ତ ହଳଦୀ ନା ମ ଅଳତି ଆସି ୟାଡେ ରହିଲାଣି, ଅଳତୀ ବେଲ ସୁନ୍ଦରୀ। ଇଆଡେ ରହିଲେ ଆଉ ମୁଁ ପ୍ରତ୍ୟେକ ଗାଁ ଗୋଟେ ଗୋଟି ଗୋଟି ଗାଁ ମୁଁ। ମୁଁ କ୍ରିକେଟ ଖେଳିକି ପ୍ରତ୍ୟେକ ଗୋଟି ଗୋଟି ଗାଁ ଜାଣିଛି। ଓସ୍ତ ପାଲି ଠାରୁ ଆରମ୍ଭ କରି ସୋର୍ଟେଲ।
ଆପଣ ସାର୍ ଯୋଉ କହୁଛନ୍ତି ବରିପାଳ ଅଜୁ ଅଜୟକୁ ଚିହ୍ନି ଥିବେ ତ?
ଉଁ।
ଅଜୟ କୁ? କ୍ରିକେଟ ଖେଳନ୍ତି ସିଏ ବି।
କ୍ରିକେଟ ଯେ ଆମ ଟାଇମରେ ଯିଏ ଖେଳୁଥିବ ଜାଣିବା ନା ଆଉ ଆମ ହଉ ସମସ୍ତେ ଖେଳୁନାହାନ୍ତି କି? ଆମେ ସବୁ ଆ ଆମେ ବୈଲୋଚନ ଟଙ୍କ ବୋଲି ଗୋଟେ ଯୋଉ ଅଛି ରାମଚନ୍ଦ୍ରପୁର ର ବୈଲୋଚନ ଉଠ ଟଙ୍କ ଟଙ୍କ ଆରିକି ଆମେ ସବୁ ସାଙ୍ଗ ହେଇ ଖେଳୁଥିଲୁ। ମୁଁ ଯାଇକି ବାଙ୍ଗର କଟାରେ ଖେଳେ ମୁଁ ଭଡା ଦେଇଥାଏ ଭଡା ଖେଳ ଭଡାରେ ମୋତେ ନିଅନ୍ତି ସବୁ। ପୋସ୍ତପଳେ ସେ ଶେଖରପଟ ସବୁ ମତେ ଭଡାରେ ନିଅନ୍ତି। ମୁଁ ୱିକେଟ କିପିଂ କରେ, ବ୍ୟାଟିଂ କରେ।
ଓ ହୋ।
ମୁ କମ୍ ପ୍ରାଇଜ ପାଇିଛି କି।
ଆଜ୍ଞା।
ଆମ ଘରେ କଣ କପ ଗଦା ବା।
ମ୍ୟାରେଜ୍ କରିସାରିଲେଣି ସାର୍ ଆପଣ?
ଆମ ବୋଉ
କଣ କହିଲେ?
ମୋ ପୁଅ ବି ପି ଏସ୍ ଷ୍ଟାଣ୍ଡାର୍ଡ ସିକ୍ସ ପଢୁଛି।
ଓହୋ।
ଏଠୁ ଯାଇଛି ପଢୁଛି ଭି ପି ଏସ୍ ବ୍ୟାସନ ପବ୍ଲିକ୍ ସ୍କୁଲ ରେ ପଢୁଛି। ଆଉ ତମର ହାତୀ ସିଳାରେ ତମର ସେ ଯୋଉ ଏଇ ଯୋଉ ତମର ସେଇ ଯୋଉ ଏ ଯୋଉ ପୋଲିସ ଅଛି ଯିଏ, ରଣା ରଣା କୁ ଚିନ୍ହିଚ?
ହଁ ହଁ ହଁ ଚିନିଛି ଚିନିଛି।
ହଁ।
ହଁ ସାର୍ ଚିନିଛି।
ରଣା, ପ୍ରଦୀପ କୁମାର ରଣା।
ଆଜ୍ଞା ଆଜ୍ଞା।
ଜାଣି ପାରିଲ।
ହଁ ହଁ ସାର୍।
ହଁ ତା ବାପା ମରିଗଲେଣି ନା, ତା ବାପା ପୋଲିସରେ ଥିଲେ। କରିଲାଣି ତେଣୁ ମୁଁ ଘର ଘର କାହା ଲୋକଙ୍କ ନାଁ କହିବି ସେ ତେଣୁ ମୁ କଣ ପାଇଁ ନା ଆମ ଘର ଟା ହଉଛି ଡୁବୁରୀ।
ଓହୋ ହୋ।
ମୁଁ ଯାଜିପୁର ଟାରେ ରେଣ୍ଟଏଡେ ରହୁଛି ବୁଝିଲ।
ଆଜ୍ଞା।
ଯାଜୁପୁର ଟା ଭଡ଼ା ନୁହଁ ତେଣୁ ମୁଁ କ୍ରିକେଟ ଖେଳିବି ମୁଁ ସବୁ ଚାହିଆ ବୋଲି ମୋ ବଡପା ଘ ଭାଇ ଜଣେ ଅଛି। ତା ନା ଚାଇଁଆ ତାକୁ ପ୍ରାୟ ସମସ୍ତେ ତମେ ସେଠି ସବୁ ଚିଥିବେ କୋଚିଆ ସମସ୍ତେ ନରଣପୁରୁ ନରଣପୁର ଇଏ ସବୁ ସେକରେ ସମସ୍ତେ ପ୍ରାୟ ପ୍ରାୟ ତ ଲୋକ ଯାଉଛନ୍ତି ଦେଉ
ଆଜ୍ଞା।
ମୁଁ ଯୋଉଠି ଯାଏ ମୁଁ ଯୋଉଠି ମୁଁ ଯୋଉଠି ଯିବି ମ୍ୟାମ ମ୍ୟାଚ ଟେ ପାଇବି ନହନେ କପ ବେଷ୍ଟ କିପର ଗୋଟେ କପ୍ ଟ୍ରଫି ଟେ ପାଇମି।
ହଁ ଆଜ୍ଞା।
ସମ ସମ ସମସ୍ତେ ମୋତେ ଦେଖିବାକୁ ଆସନ୍ତି। ଡୁବର ଆ ସେ ପିଲାଟି ଡୁବୁର ଆସିଛି ନା ନାହିଁ।
ଭଲ ଖେଳନ୍ତି ବୋଧେ।
ଭଲ ଶୁଣ ଭଲ ତ ସମ ସମସ୍ତେ ଖେଳିବେ। ଟିକେ ସମସ୍ତଠୁ ଅଲଗା କଲେ ତା ଲୋକଙ୍କ ନଜର ପଡିବ ଭଲ ତ ସମସ୍ତେ ଖେଳୁଛନ୍ତି।
ବୈଭବ ସୂର୍ଯ୍ୟବଂଶୀ ନା ଟା କାହିଁକି ସମସ୍ତେ ଏଇନା ଧରୁଛନ୍ତି ଆଉ କଣ ସମ ବୈଭବ ସୂର୍ୟବଂଶୀ କଣ ଆମେ ଯେତିକି ତେନ୍ଦୁଲକର ଆଙ୍କଠୁ କଣ ଭଲ- ବହୁତ ଭଲ ଉପର ଖେଳାଳି? କିନ୍ତୁ କଥା ପଡିିନି ତମେ କିଛି ଅଲଗା କଲେ ତମ ସମ ଦୃଷ୍ଟିପାତ
ଆଜ୍ଞା ଆଜ୍ଞା ତାର ସମୁଦାୟ ଚଉଦ ପନ୍ଦର ବର୍ଷ ସେ ବୈଭବ ସୂର୍ୟବଂଶୀର
ମୋ କଥା ହଉଛି ଯୁଗଟାରେ ଯେତେବେଳେ ଯାହା ଦରକାର ପଡିଲା, ସେ ସେ ସେଇ ଜିନିଷଟା କ କରୁଛି ବୋଲି ଲୋକଙ୍କ ଆକର୍ଷଣ ରହୁଛି।
ଲୋକ କଣ ରାହୁଲ ଦ୍ରାବିଡ ଠୁ ସୂର୍ୟବଂଶୀ ଟା ଭଲ ପ୍ଲେୟାର? ରାହୁଲ ରାହୁଲ ଦ୍ରାଭିଡଠୁ ଭଲ ଟେକ୍ନିକାଲ ଷ୍ଟ୍ରଙ୍ଗ ନା କହୁଥିରେ ତା ଗୁଣରେ କିନ୍ତୁ ରାହୁଲ ଦ୍ରାବିଡ ନା କେହି ମନେରଖିନାହାନ୍ତି। ମନେରଖୁନାହାନ୍ତି କାରଣ ଟି ଟ୍ୱଣ୍ଟି ପାଇଁ ଟି ଟ୍ବେଣ୍ଟି ପାଇଁ ତାଙ୍କୁ ଶହେ ଟଙ୍କାରେ ଭି କେହି ନେବେନି। ଯଦି ଶହେ ଟଙ୍କା ଅକ୍ସନ ହୁଏ ତାକୁ ନେବେନି ଆଉ ଆଉ ଶହେ କୋଟି ପଚାଶ କୋଟି ସବୁ ଟ୍ବେଣ୍ଟି ନେବେ ହଁ ନଉଛନ୍ତି କଣ ପାଇଁ? କାରଣ କାରଣ ଫର୍ମାଟ ଯେତେବେଳେ ଯୋଉଟା ରି ରିକୁଆର୍ମେଣ୍ଟ ହେଲା ହେଇ ଆମେ କଥା ହଉଛନ୍ତି ମୋବାଇଲ ଯୁଗ ହେଇଗଲା ଲୋକ ଫଟା ଫଟ ସବୁ ସବୁ ଜିନିଷ ଚାହୁଛନ୍ତି ଆଉ ସେ ନାଇଁ ଯେ ସେ ଚିଠି ଦବ, ଲେଖିଦବ, ସେ ସାତ ଦିନ ପରେ ସେ ବାପା ମୋ ଦେହ ଖରାପ ଅଛି କି ମୁଁ ଧକ ଧକ ହଉଛି ତମେ ପହଞ୍ଚିଲା ବେଳେ- ତାର ଏଗାର ଦିନ ଆଜି ତାଙ୍କର ଛଅ ଦିନ ହେଲାଣି। ସେ ଲୋକ ମରିକି ଛଅ ଦିନି ହବନି ସେ ହଟାତ୍ ଚିଠି ପାଇବ। ବୁଝିପାରିଲ ନା ମୋ କହିବା କଥା ମନେକର ଦେହ ଖରାପ ଅଛି ଜଣେ ଚିଠି ଲେଖି ଦେଲା ମୋ ଦେହ ଖରାପ ଅଛି ତୁ କୋଉଠି ଅଛିରେ ପୁଅ ଏଟା ଭଲ ମନ୍ଦ ତୁ ଆ ଜଲଦି ଆଇ କହିକି ଆ ପୁଅ ପାଖରେ ଚିଠି ପହଞ୍ଚିଲା ସେତେବେଳକୁ ତାର ମର ଛଅ ଦିନ କି ସାତ ଦିନ ହବଣି।
ଆଜ୍ଞା
ତେଣୁ ଏଇଭଳିଆ ଏ ଜିନିସ ଆଉ ରାହୁଲ ଦ୍ରାବିଡ ରାହୁଲ ଦ୍ରାବିଡ କି ନା କେହି ପାଞ୍ଚ ପଇସାରେ ପଚାରିବେ କି?
ହେ ନା
ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ବଲରେ ଗୋଟେ ଲୋକ ଜାଣିଥିବ ଯେ ଛଅଟେ ମାରିବ ନହେଲେ ଚାରିଟେ ମାରିବ। କହିବା କଥା ସେଇଥି ପାଇଁ ସେଇଥି ପାଇଁ ମାଡଗୋଲ ଆଉ କଣ? ଏ ୱାନଡେ ଗୁଡାରେ କାହିଁକି ହିଟ୍ କରି ପାରୁନି?
ଆଛା।
ୱାନ ଡେ ରେ ତ ହିଟ୍ କରିପାରୁନି।
ହଁ।
ଯୋଉ ୱାନଡେ ଯୋଉାଗୁଡ଼ା ପଚାଶ ଓଭର ମ୍ୟାଚ୍ ସେଥିରେ ହିଟ୍ କରିପାରୁନି କଣ ପାଇଁ ନା ସେଠି ସେ ଖେଳଟା ଚଳିବନି।
ଟେଷ୍ଟ ଟେଷ୍ଟରେ ହିଟ୍ କରିପାରିବନି। ତାକୁ ସେ ଫର୍ମାଟକୁ ଅଲଗା ସେ ଫର୍ମାଟ ସବୁ ଅଲଗା। ଆଉ ରେଡ ବଲ୍ ୱାହିଟ ବଲ୍ ଭିତରେ ଫରକ ଅଛି। କୋକାବୁରା ବଲ କୋକାବୁରା ବଲ୍ ଆଉ ଏଇ ବଲ୍ ଭିତରେ ଫରକ ଅଛି।
ଆଜ୍ଞା।
ବୁ ଜରଫର ବିଷୟରେ ଏଥିରେ ବଲ ମାନେ ସୁଇଂ ହବ ବଲ ଇଏହବ ଏଥିରେ ପୁରା ପ୍ଲାଟ
ଆଜ୍ଞା।
ତେଣୁ ପ୍ଲାଷ୍ଟିକ ବଲ ଯାହା ସିଏ ସେଇଆ ସିମେଣ୍ଟ ବିଜ ରେ ଖେଳିଲା ଭଳିଆ ଖେଳଆକଥା। ଖାଲି ଛକା ଚାରି।
ତେଣୁ ସେଇଆା ହେଉଛି ପ୍ରୋବ୍ଲେମ ୟୁବା ବୟସର ଯେ ଦି ଦିଟା ମ୍ୟାଚ୍ ର ୱାନଡେ ଖେଲିଲାଣି କେତେ ରନ କରିଛୁ? କୋଉଟାରେ ଦଶ କୋଉଟାରେ ଆଠେ ଏମିତି କରିଛି ଛକା ମାରିଛି କିନ୍ତୁ ଯୋଉଟା ଠିଆ ହବା କଥା ପଚାଶ ଓଭରରେ ଛିଡା ହବା ପାରି ଛିଡାହବ ବରଂ ଅଧର୍ଯ୍ୟ ଭଳିଆ ସବୁ ବଲକୁ ଛକା ମାରିଦେବି ହେବ କୀ କିଛି ହେବନି, ସେଇଭଳିଆ ଆଉ। ତମେ କୋଉଠି ପଢୁଛ ତମକୁ କେତେ ବର୍ଷ?
ମୋର ଏବେ ସାର୍ ପ୍ଲସ୍ ଟୁ ସରିଲା ପ୍ଲସ୍ ଥ୍ରୀ କରିବି ଆଉ।
ପ୍ଲସ ଟୁ ସରିଲା ପ୍ଲସ ଥ୍ରି କରିବି କାହିଁକି ଆ ତମେ ସବୁ ତମେ ସବୁ ମାନେ ବହୁତ କମର୍ସ ପିଲା କୋଉଠି ଏକୁଟିଆରେ ପଢୁଥିବ ଆଉ। ଆରେ କୋଡିଆ ମହାବିଦ୍ୟାଳୟରେ ପଢୁଥିବ ଆଉ।
ଆଜ୍ଞା।
ହଁ ସେଇଠି ତ ସବୁ ସେଇଠି ସବୁ ସେଇଠି ଯିଏ ସେଇଠି ଯିଏ ପଢୁଥିବେ ଦେଉ ଗାାଇଁକ ସରେ କୁଟିବାକୁ ପଡିୁଥିବ ଆଉ
ଆଜ୍ଞା।
ଆ ଯେମିତି ମାଙ୍କର କଟା ସ୍କୁଲ ସେମିତି ରେକୁଟିଆ
ଆଜ୍ଞା ଆଜ୍ଞା ଆଜ୍ଞା।
ଆଉ ଗୋଟେ ଅଛି ଆମର ହାତୀଶିଳା ଯୋଉ ଗାଁ ଟା
ଆଜ୍ଞା ହାତୀଶିଳା ଆଜ୍ଞା।
ସେଠି ଗୋଟେ ସ୍କୁଲ ନାଇଁନି କଣ ଗୋଟେ କଣ? ହାତୀଶିଳା ଜଷ୍ଟ ପାଖରେ ଗୋଟେ ସ୍କୁଲ ଅଛି। ଇଂଲିଶ ମିଡିୟମ ସ୍କୁଲଟା।
ଆଜ୍ଞା।
ଭଲ ସ୍କୁଲଟେ କଣ ତା କଣ ସେ ସ୍କୁଲ କଣ ତ କଣ ସେ ସ୍କୁଲ ଟା ମନେପଡ଼ିନିମ ନାଁ ଟା
ହାତୀଶିଳା ପାଖରେ ନୁହେଁ ଜଷ୍ଟ୍ ସେଇଠୁ ଅଳ୍ପ ଦୂର ଅଳ୍ପ ବଢିବା ଦିଇ କିଲୋମିଟର ତିନିକିଲୋ ଦୂର ପଡ଼ିିବ। ଏ ଭଲ ସ୍କୁଲ ରେ ସମସ୍ତେ ସେଠି ପଢିଆକୁ ଯେତିକି ପିଲା ସବୁ ସେଇଠି ପଳାନ୍ତି ପଢିଆ ପାଇଁ
ହଉ ତାହେଲେ ଆଜ୍ଞା ହଉ ତାହେଲେ ଆଜ୍ଞା ରଖୁଛି ଆପଣଙ୍କ ସହିତ କଥାହେଇ ବହୁତ ବଢିଆ ଲାଗିଲା
ଆ ଓ ଜୟ ଜଗନ୍ନାଥ